ହ୍ୟାଲୋ।
ହାଲୋ କଣ କରୁଛ?
କଣ କରୁଚ?
ମୁଁ ଏଇ ବସିଛି ତମ ମୁଁ ବି ଏଇ ବସିଥିଲି।
ଓ ହୋ।
ହଁ କଣ ମୁଁ ପଖାଳ ଖାଇଛି ଠିକ ଅଛି। ତମେ?
ମୁଁ ଖାଇଥିଲି-ଇ-ଇ ତା ପୂର୍ବରୁ ଟିକେ ଆଳୁ ଚପ, ଆଉ ଲଙ୍କା ଚପ୍ ଏ ସନ୍ଧ୍ୟାବେଳେ। ଖରାବେଳେ ଭାତ, ଡାଲି, ଶୋୟାବିନ୍ ତରକାରୀ। ଏ ପାମ୍ପଡ, ଆଳୁଚିପ୍ସ, ପୋଟଳ କଷା ଏଇଆ ଆଉ।
ମୁଁ ଖାଇ ଥିଲି ଗାଜର ଖାଇ ଥିଲି ଇଏ। ଟେଷ୍ଟେ ଦିଏନି। ଖାଇକି ବସିଚି।
ଭଲ ଆଉ।
ଆଉ ତମ ଦେହ ଭଲ ଅଛି?
ହଁ ଦେହ ଭଲ ଅଛି ମୋର। ତମର?
ହଁ। ବର୍ଷା ହଉ
ହଉ ହଉ ବ ର୍ଷା ହଉନି ବର୍ଷା ପୁରା ଦିନ ସାରା ଉଠେଇକି ଅଛି କିନ୍ତୁ ହଉନି ଏବେ।
ଆମ ଏଇ ଆଡକୁ ବର୍ଷା ମାନେ କେତେ ଜୋରେ ପକଉଥିଲା ଯେ ଛାଡିଛି ଏଇକିନା। ମାନେ-ଏ-ଏ-ଏ ଦି ଘଣ୍ଟା ହବ ଛାଡିଛି।
ଓହୋ ଇଆଡେ ଉଠେଇଥିଲା ହେଲାନି ଥଣ୍ଡା ପବନ ଦେଲା ମୁଁ ଭାବିଲି କୁଆଡେ ଗୋଟେ ହେଇଗଲାଣି।
ହଁ ହଁ ଇଆଡେ ତ ହେଇ ଯାଇଛି।
ଆଉ ଘରେ ସବୁ କିଏ କଣ କରୁଛନ୍ତି?
ହଁ ହଉ। ମୁଁ ମୁଁ ଏକେଲା ଅଛି ଆଉ ମୋ ସାଙ୍ଗ ପଳେଇଛି। ଅଛନ୍ତି ଆଉ ହଁ ମ ମମ ଗାନ ଅଛି ଧନ୍ୟବାଦ
ଧନ୍ମ ଦିନର ଅନେକ ଅନେକ ଶୁଭକାମନା ଶୁଭେଚ୍ଛା
ଧନ୍ୟବାଦ ଧ ଧନ୍ୟବାଦ
ଆଉ ଜ ଜନ୍ମଦିନରେ ଆଜି ଆଉ କଣ ଅଛି ନଲ ଜିନିଷ
ହଁ ଆଚଛା
ତାଙ୍କଙ୍କ
ମୁଁ କହିଲି ବାରଟା ରାତିରେ ମୋ ଭାଇ ପୁରା ମତେ କିଛି ନ ଜଣେଇକି ସେ ପୁରା ଆମ ପାଇଁ ଗୋଟା ଏ ଆଣିକି କା କାଟିଥିଲି ଆ
ହଁ
ସେଟାରେ ଏବେ କାଟିବି ରାତିକୁୁ ଆଉ ଆଉ ଆଜି ବି ଜଗନ୍ନାଥଙ୍କ ସ୍ନାନ ପୂର୍ଣ୍ଣିମା ହ ଆ ପୁରୁରୀ ଯାଇଛ ପୁରୁରୀ
ନା ମୁଁ ପରି ଅଲଗା ଦିନରେ ଯାଇଛି କିନ୍ତୁ ଏଇ ସ୍ନାନ ପୂର୍ଣ୍ଣିମା ରଥଯାତ୍ରା ସମନରେ ମୁଉ ଯାଇନି କେବେ
ଆଛା ଠ କେବେ ଆି ଆଜି ଠାକୁର କେତେ ଥର ଯାଇଛ ଆଲ୍ଲ
ପୌ ମ ଚାରି ପାଞ୍ଚ ଥର ଖଣ୍ଡେ ଯାଇଛି
ହ ଯା ହଉ ମୁଁ ସେଇି ମାନେ ଛୋଟ ବଳେ ଥରେ ଯାଇଥିଲି ଆଉ ଥରେ ଏବେ ମୋ ସାଙ୍ଗମାନାନଙ୍କ ଥରେ ସାଙ୍ଗ ମ ସହ ଯାଇଥିଲା ଆଉ ଥରେ ଯାଇଥିଲି ଆଉ ଯାଇନି ଦିଥାର ଯାଉଛି
ଓହୋ
ତମକୁ ପିଠା କରି ଆସେ
ହଁ ମତେ ଆସେ କିନ୍ତୁ ମୁଁ କେବେ ମାନେ କରିନି ସେମିତି କେ ଭଲେ ସେ ଖାଲି ଜାଣିଛି ପ୍ରଣାଳୀ ଜାଣିଛି କେମିତି କଣ କରନ୍ତି କିନ୍ତୁ କେବେ ମୁଁ କରିନି
ହଁ କହିଲ ଦେଖିବା କେମିତି ନୁହେ ମତେ ଆସେ ଯେ କିନ୍ତୁ ମୁଁ ଯୋଉ ଗୋଲି କରି ପାରିବିନି ଯୋମାନେ
ଓହୋ ମୁଁ ବି କେବେ କରିନି ଚେଷ୍ଟା କେବେ କରିନି ଚକୁଳି ପିଠା ମୁଁ ପୁରା ଭଲ କରିଦିଏ ଚକୁଳି ପିଠା ପତଳା ପତଳା ମୁଁ କରେ
ହଁ ଏଇ ଯୋଉ କାକରା ପିଠା ଟା କେମିତି କରନ୍ତି କହିଲ
କାକରା ପିଠା ଅଛି ତାର ମେନ୍ ଜିନିଷ ହଉଛି କି ସୁଜି ଆ ହେଲା ଆଉ ତମେ ଆ କଣ କର ନା ପାଣିକୁ ପାଣି କୁ ଫୁଟେଇବ ସେଥିରେ ଟିକେ ଯଉ ପାନମହୁରି ଆଉ ଟିକେ ଗୋଲ ଯୋଉ ଅ କଣ ସେଇଟା ଯୋଉଟ ଆମର ଯୋଉଟା ବାସ୍ନା ହୁଏ ଖାଇବା ଖାଇବାର ସବୁ ପଢିଲେ ଖାଇବାର ସବୁ ଯୋଉଟା ପଡିଲେ ବାସ୍ନା ହୁଏ ଗୋଟେ କଣ ତର ମନେ ପନି ନା ନା ଏଇ ଗୋଟେ ମାନେ ମାନଲେ ଗୋଟେ କଣ ମଞ୍ଜି ଭଳିଆ ହେଇଥିବ ଆଉ ତା ଉପରେ ଗୋଟେ ମାନେ ଗୋଟେ ଚୋପା ଭିତରେ ଥିବ ସେଟା କଣ ସେ ଜିନିଷ ଟା ନା ଆମର ମନେ ପଡୁନି ଅଳେଇଚ ଅଳେଇଚ ଅଳେଇଚ ତାକୁ ଛେଚିକି ଆଉ ଟିକେ କାନ ମୁୋରିକି ଛେଜିକି ସେ ପାଣିରେ ପକେଇକି ଭଲସ ପକେଇବା ତାପରେ କିଛି ଚିନି ଦବା ଚିନି ଟିକେ ଦେଇକି ତାକୁ ଭଲସେ ଫୁଟେଇବା ମିଠା ପାଇଁକା ସେତିକି ପରିମାଣରେ ମିଠା ଦକୁ ତାପରେ ସୁଜି କୁ ଆଗରୁ ଟିକେ ମାନେ ଭାଜି ଦବା ସେମୁ ଶୁଖିଲା ଟିକେ ସୁଜିକୁ ଟିକେ ଭାଜି ଦେଇଥିବା ତାପରେ ସେ ତେଲରେ ନା ସେ ଯୋଉ ପାଣିରେ ପକେଇକି ତାକୁ ଜନ୍ତିବା ସେ ଜନ୍ତକି ତାକୁ ଭଲ ଭାବରେ ଜନ୍ତିକି ବାହାର କରି ଆଣିବା ଗରମ ଟିକେ ଉଷୁମ ଉଷୁମ ଗରମ ଥିବା ଅବସ୍ଥାରେ ତାକୁ ଟିକେ ଟେ ଚକଟିବା ସୁୂଜି ଟାକୁ ଚକଟିକି ତାକୁ ପୁରା ନରମ ରଖିବା ଆଉ ଯଦି ତାପରେ ପୁର ପାଇଁ ନଡିଆ ପଡିକି ନଡିଆ ପୋକି ଏ ନଡିଆ ପୁରୁର ବନେଇବା ଯୋଉ ଗୁଜୁରାତି ପକେଇକି ସେଇଟା ମୁଁ କହୁଥିଲି ମନେ ପଡୁନଥିଲା ଗୁଜୁରାତି ଗଜରାତି ପକେଇକି ନଡିଆ କରିକି ଗୁଡ ଗୁଡ ଦେଇକି ତାକୁ କୁର ଟାକୁ ଭଲସେ ବନେଇବା ତାପରେ ହଳ କରିବା ସେ ଯୋଉ ଖଳି କରିବା ସେ ସୁଜି ଟାକୁ ନେଇକି ମାନେ କ୍ଷୁଦ୍ର କରି ଖଳି ତା ମୁ ଭିତରେ ପୁର ଦବା ପୁର ଦେଇକି ତା କୁକୁଡ଼ା ବନ୍ଦ କରିଦେଇକି ଗୋଲ ଗୋଲ ଦେଇଦବା ତାପରେ ଏପଟେ ତେଲ ବସେଇବା ତେଲ ବସେଇ ପକି ସେ ତେଲ ଗରମ ହେଲା ପରେ ପିଠା ଟାକୁ ପ ପକେଇବା ପିଠାକୁ ଭଲସେ ଦେଖି ଚାଇଁକି ତାକୁ ଯଦି ରଖିକି ଛାଣିବା ବେଶୀ ହାଇ ଫ୍ଲେମ କଲେ ପୁରା ଉପର ଟା ପୋଡିଯିବି ଚତ ଟା କଞ୍ଚା ରହିବ ତେଣୁକରି ତେଣୁକରି ଆଗେ ତେର ବଳକୁ ତୋତେ ଦେଇକି ତାପରେ ଧିମା ଆ୍ଞ୍ଚରେ ତାକୁ ଛାଣିବା ଛାଣ ବାହାର କରିବା କାକରା ପିଠା ଆଉ
ଓହୋ ଆଚ୍ଛା ତମେ ତାହେଲେ ମାନେ ସେଟା କାକୁରା ପିଠା ଟାକୁ ଆଉ ଗୋଟେ ମଣ୍ଡା ପିଠା ଯୋଉ କରାଯାଏ ମାନେ ଏଟା ଆମେ ଛାଣିବା ସେଟା ଛାଣିବାନି ନା କଣଉ
ହଁ ସେଟା ହଉଛି ଚାଉଳ ଗୁଣ୍ଡରେ ହୁଏ ଏଟା ସୁଜି ରେ ହୁଏ ସେମତି ମାନେ ପ୍ରଣାଳୀ ଏକା ସେଇ ଯୋଉ ସୁଜି ଜାଗାରେ ଆମେ ଚାଉଳ ପକେଇକି ଜମି ବା ସେଥିରେ ଗୁଜୁରାତି ପକେଇଲେ ଆଉ ପାନ ପକେଇଲେ ସେଟା ଏତେ ଭଲ ଲାଗେ ସେଗୁଡା କିଛି ପଡିବନି କେବଳ ଲୁଣ ଆଉ ଚିନି ଦେଇକି ତାକୁ ଭଲସେ ଜାମିବା ତାପରେ ହଉଛି ଏ ତା ସେମିତି ପୁର କରି ତା ଭିତରେ ପୁର ଦବ ତାପରେ ସେଟା ସିଝେଇବା କେମିତି ନା ଇଟିଲି ଖାଞ୍ଚରେ ଭଲସେ ସିଝିବ ସେଟା ଇଟିଲି ଛାଞ୍ଚରେ ତାକୁ ସବୁ ଗୋଟେ ଗୋଟେ ଦେଇଦବା ତଳେ ପାଣି ଦେଇେଇକି ସେମିତି ଇଟିଲି ପିଠା କରନ୍ତି ସେମିତି ଦେଇକି ତାକୁ ସିଝେଇବା ହଁ ସେଟା ବି ବହୁତ ଭଲ ଲାଗେ
ଆଚ୍ଛା ଆଉ ଯୋଉ ଇଟିଲି ହୁଏ ଇଟିଲି ଟା ବି ମାନେ ସୁଜିରେ ହୁଏ ନା ଚାଉଳ ପିଠାରେ ହୁଏ
କଟିିନିଟା ହଉଛି ବିରି ଚାଉଳ ଭଣ୍ଟା ଆଉ ଟିକେ ସେଥିରେ ସୁଜି ବି ପଡେ ପଡିକି ସେମତି ହେକି ହୋଇଏଗ ତଉ ଜାଣ
ଅ ସିଝା ହେଇକି ତା ଯୋଉ ଥାଏ ଗୋଟେ ମାନେ ଯୋଉଥିରେ ବନା ହୁଏ ତା ଯୋଉ ଜିନିଷ ଟା ହଁ ଛାଞ୍ଚ ଟା ଛାଞ୍ଚଟେ ମାନେ ସେଟାକୁ ଦଦ କି ଦଶ ମିନିଟ୍ ରଖନ୍ତି ନା କଣ
ହଁ
ହଁ ସେମିତି କଣ ମାନେ ବାମ୍ପ ଦେଇ ସାରିଲ ପରେ ତଲିଲ ମମେି
ଟିକେ ତେଲ ଦେଲେ ସେ ଟିକେ ଉଠିବ ଆରାମସେ ତେଲ ନଦେଲେ ଟିକେ ଚିପକା ଚିପକା ହେଇକି ଲାଗିବ। ଯିବ।
ହଁ ଖାଇ
ହଁ। ହଁ କହୁଛୁ ସବୁନି ତମ କଥା ଏବେ ତୁ ସୁବୁଥୁଲା ଆଉ ଏବେ ସୁବୁନି।
ମୁଁ କହିଲି ପୋଡ ପିଠା ଯୋଉ ହୁଏ ଜାଣିଛ?
ହଁ ପୋଡ ପିଠା ବି ଜାଣିଛି ପୋଡପିଠା ବି ପୋଡ ପିଠା ହଉଛି ଦି ପ୍ରକାର ମାନେ ଜଣେ ଜଣେ କେବଳ ଚାଉଳ ଗୁଣ୍ଡରେ କରନ୍ତି ଚାଉଳ ଚୁନାରେ ଆଉ ବିରି ଚାଉଳ ବାଟିକି କରନ୍ତି ମୁଁ ବିରି ଚାଉଳ ଟା ଜାଣିନି। ଚାଉଳ ଚୁନା ଟା ଜାଣିଛି ସେ ମାନେ କଣ ଚାଳୁଚ ନା ଟ ଫାଷ୍ଟ ହଉଛି ପାଣି ଗରମ ଚାଉଳକୁ ମୁୁଣ୍ଡ କରି ରଖିଥିବ ପାଣି ଗରମ କରିକି ପାଣି ସେଥିରେ ହଉଛି ଆ କଣ କା ସେଥିରେ ତାପରେ ଗୁଡ ଦେଇକି ଗୁଡ ର ଗୋଟେ ପାଗ ବନେଇବା। ହେଲା ସେଥିରେ ଗୋଡ ଟା ଫୁଟିବ ପାଣିରେ ତାପରେ ସେଥିରେ ନଡିଆ ପକେଇବ ତମ ହିସାବ ରେ ଯେମିତି ନଡିଆ ତମ ଭଲ ଲାଗିଲେ ନଡିଆ ଛଣା ନଡିଆ ପକେଇବ ସେ ପାଣିରେ ଆଉ ଗାଜୁ ଭା ଟିକେ ପକେଇବ ସବୁ କିଛି ପକେଇକି ତାପରେ ସେ ଚାଉଳ ଚୁନା ରଖିଥିବ ଡ୍ର ଟା ପକେଇଲା ଚାଉଳ ଛୁନା ପକେଇକି ତାକୁ ଜନ୍ତିବ ଭଲସେ ଜ ହେଇଗଲା ପରେ ତାରେ ଆର ଗୋଟେ ମୋଟା ମୋଟା ପାତ୍ର ଯେମିତି ଗୋଟେ ଆଗରୁ ଯେମିତି କଡେଇ ମାନଙ୍କରେ ସବୁ ହୁଏ। କି ମାନେ ବଡ ପାତ୍ରରେ ତାକୁ ଆଣି କି ପୁରା ତାପ ସେ ଦେଇବା ମାନେମ ଭଲସେ ତେଲ ତେଲ କି ଘିଅ ଫିଅ ଲଗେଇକି ଦେଇଦବ ତାକୁ ଗୋଟେ ତାଟିଆରେ ପୁରା ଫୁଲ କରିଦବ ତାପରେ ଓ ଚୁଲି ଓଉ ଚୁଲିରେ ହିଁ ଭଲ ହୁଏ ପୋଡପିଠା। ଚୁଲିରେ କଣ କରିବ ନା ବସେଇ ଦବା। ଉପରେ ବି ନିଆଁ ଦେଇଦବ ତଳେ ନିଆଁ ଦେଇକି ତାକୁ ବସେଇବ ବସେଇଲା ପରେ ସେ ହେଇଯିବ ଆଉ ଯଦି ତମ ଚୁଲି ନଥିବ ତାହେଲେ ତ ଆଉ କଣ ସିଝା ପିଠା ଯେମିତି ଫରନ୍ ସେ ଯନ୍ତଣୀ ଟାକୁ ସେ ଯନ୍ତଣୀ ଟାକୁ ପ୍ରେସର କୁକର ରେ ହଉ। ଦେଇକି ସିଝେଇବ ବାମ୍ଫ ଦେଇଦବ ଆଉ ଏଇଆ।
ଏଥିରେ ଆଉ ମାନେ ତେଲ ଫେଲ ଦବାକୁ ପଡିବନି ନାଇ। ମାନେ ସେଥିରେ ଯେମିତି ହଁ ଆଛା।
କାରଣ ତଳେ କଦଳୀ ପତ୍ର ଦେଇଥିବ କଦଳୀ ପତ୍ରରେ ଟିକେ ଘିଅ ଫିଅ ଲଗେଇଥିଲେ ସେ ଉଠିଯିବ।
ଉଠିଯିବ ହଁ।
ହୁଁ।
କଦଳୀ ପତ୍ରରେ ଦେଲେ ବି ବାସ୍ନା ଟା ତାର ଅଲଗା ଆସେ ନା।
ହଁ, ହଁ ଭଲ ବାସ ନ ହୁଏ।
ଆ ଆଚ୍ଛା ଯୋଉ ଅ ମ୍ୟାଗିରେ ଅଣ୍ଡା ପକେଇ କେବେ ଖାଇଛ ନା?
ହଁ ଖାଇଚି।
ମାନେ ତା ତା ସ୍ଵାଦ ଟା ମାନେ ଅଲଗା ଲାଗେନି।
ହଁ ମାନେ ଚାଉମିନ ଭଳିଆ ଲାଗେ ହଁ ହଁ। ଖାଇଜି।
ଆଚ୍ଛା ହଁ, ହଁ ମତେ ବି ସେ ଭଲ ଲାଗେ।
ବହୁତ ମ୍ୟାଗିର ଦୁନିଆ ପ୍ରକାର ମାନେ ଆଇଟମ ମାନେ ସବୁ କରି ଖାଇଛି। ସେତେବେଳେ ରସୁଣ ଆଉ ଆ କେବେ କେବେ କଣ କରେ କହିଲ ରସୁଣ ଆଉ କ ଯୋଉ ନାଲି ଲଙ୍କା ଗୁଣ୍ଡକୁ ତାକୁ ଛେଚିକି ସେ ତାକୁ କଉ ତେଲରେ ଭାଜିକି ମ୍ୟାଗି ଟା କୁ ଅଲଗା ସିଝେଇକି ରଖିଦେବି ଆଉ ତାପରେ ଟିକେ ଅଳ୍ପ ଟିକେ ପାଣି ଦେଇକି ତାକୁ ପକେଇ କି ମ୍ୟାଗି ଟାକୁ ଆଉ ଟିକେ ସିଝେଇବି ତାଥିରେ ଆଉ ମ୍ୟାଗି ମସ ଦେଇକି ଟିକେ ଲେମ୍ବୁ ହାଲକା ଚିପୁଡି ଖାଏ ସେଟା ଆଉ ଯେମିତି ସମସ୍ତେ ନର୍ମାଲ କରନ୍ତି ଖାଲି ସିଝେଇକି ମ୍ୟାଗି ଟାକୁ ଖାନ୍ତି ସେଟା ଗୋଟେ ଆଉ ଗୋଟେ ମୁଁ ଖାଲି ପିଆଜ ଆଳୁ ଫାଳୁ ଦେଇକି କରେ ସିଏ ଗୋଟେ। ଆଉ ଗୋଟେ ଖାଲି କ୍ୟାପସିକମ୍ ପକେଇ କରେ ଭଲ ଲାଗେ ସିଏ ଗୋଟେ ମତେ ଦୁନିଆ ପ୍ରକାର ମୁଁ ଚେଷ୍ଟା କରେ।
ହ ହଁ।
ଯେତେବେଳେ ଯାହା ଇଚ୍ଛା ହେଲା ଆଉ।
ଏତେ, ଏତେ, ଏତେ ଆଇ ତମେ ଶିଖିଛ ଯା ହଉ।
ହଁ ମୁଁ ସବୁ ଶିଖିଛି ସବୁ ରୋଷେଇ ମୁଁ ଶିଖିଛି। ହଁ।
ଏବେ କଣ କରିବ?
ଏବେ ଏଇ। ଖାଇକି ଆସିଲି ବସିଛି ସାଙ୍ଗ ମାନଙ୍କ ସହିତ ଟିକେ କଥାବାର୍ତ୍ତା କରୁଥିଲି ଆଉ।
ହଁ, ହଁ ହଉ ହ
ଠିକ ଅଛି ରହୁଛି।